ହେଲୋ?
ହଁ।
ଆଜ୍ଞା ବନ୍ଧୁ ଶୁଭ ସନ୍ଧ୍ୟା।
ଶୁଭ ରାତ୍ରି।
ଆଜ୍ଞା ଅ କଁ କରୁଥିଲେ ଆପଣ?
ଯେମିତି କିି ଏବେ ମୁଁ ଶୋଇବା ପାଇଁ ଯାଉଥିଲି ଆଉ ଆପଣ କଁ କରୁଥିଲେ?
ହ ସେମିତି କିଛି ତ ବିଶେଷ ମୁଁ କରୁନଥିଲି କିଛି ଯେହେତୁ ଏବେ ସ କାଲି ମୋର ଛୁଟି ଦିନ ଅଛି ହ ମୁଁ ଏବେ କାର୍ଯ୍ୟ କାର୍ଯ୍ୟ ସାରିକି ସବୁ କିଛି ତେବେ ବାହାରକୁ ଯାଇଥିଲି ବୁଲିବା ପାଇଁ ବୁ ମୁଁ ଆଉ ମୋର ବନ୍ଧୁ ଯାଇଥିଲୁ ବୁଲିକି ଆସିକି ଏବେ ମୁଁ ଆପଣଙ୍କୁ କଥା ମନେ ପଡିଲା ଯେହେତୁ ମୁଁ ଟିକେ ଆପଣଙ୍କୁ କଲ୍ କରିଦେଲି ଆପଣଙ୍କର କଣ କେମିତି ଚାଲିଚି ଆଜିର ଦିନ କଣ କେମିତି ବ୍ୟତୀତ ହେଲା? ଆଉ ଖାଇବା ପିଇବା କଣ ହେଇଚି ରାତିିରେ?
ନିଶ୍ଚୟ ଯେମିତି କିି ଆପଣ ମତେ ପଚାରିଲେ ଆଜିର ମୋ ଦିନଟି କେମିତି ଯାଇଚି ଆଜିର ଦିନଟି ସେ ସେମିତି ହିଁ ଯାଇଚି ସକାଳୁ ଉଠିକିରି ସ୍ନାନ କର୍ମ ସରିକିରି ଯେମିତିକି ଆଜି ଦେବସ୍ନାନ ପୂର୍ଣ୍ଣିମା ଭଗବାନଙ୍କୁ ଟିକେ ପ୍ରାର୍ଥନା କରିକିରି ମୋର ପାଠ ପଢା କର୍ମ ସରିକିରି ମାଆଙ୍କ ସହିତ କଥା ହେଇକିରି ପୁଣି ଆ ମାନେ ଦୁଇ ପହରର ଖାଇବା ଖାଇକିରି ଶୋଇକିରି ଉ ଏଠିକିରେ ପୁଣି ଏବେ ସେମିତି ଆଉ ସବୁବେଳେ ସେମ୍ ଯେମିତି ଆଉ ଯେମିତିକି ଏବେ ଆପଣ କଲ୍ କଲେ ଏବେ ଆପଣଙ୍କ ସହିତ କଥା ହଉଚି ବହୁତ ଖୁସି ଲାଗିଲା ମତେ।
ଆଗେ ଯାଉ ମତେ ବି ଶୁଣିକି ବହୁତ ଖୁସି ଲାଗିଲା। ଆପଣଙ୍କର ଦିନଟି ବହୁତ ସୁନ୍ଦର ଭାବରେ ବ୍ୟତୀତ ହେଇଚି। ତ ରାତ୍ରି ଭୋଜନରେ ଆପଣଙ୍କର କଣ ପ୍ରସ୍ତୁତ କରିଚନ୍ତି?
ରାତ୍ରି ଭୋଜନରେ ଏବେ ମୁଁ ବନେଇବାକୁ ଯାଉଥିଲି ମାନେ ପୁଲାଉ ବନେଇବା ମାନେ ଅଲରେଡି ଅଲମୋଷ୍ ହେଇଗଲାନି ସେଡା
ଆଜ୍ଞା।
ଅଳ୍ପ କିଛି ଅଛି ସେଇଟା ହେଇଗଲା ପରେ ଖାଇକି ଶୋଇବା ପାଇଁ ଯିବି ଆଉ।
ଆଜ୍ଞା ଯେମିତି କିି ଆପଣ କହିଲେ କି ଆପଣ ରାତ୍ରି ଭୋଜନରେ ପୋଲଉ ବନେଇଛନ୍ତି ତ କେମତି କଣ ପ୍ରଣାଳୀରେ ବନେଇଛନ୍ତି ତ ସେ ସେଟା ଆମ ସହିତ ଟିକେ ସେୟାର କଲେ ଆମେ ବହୁତ ଖୁସି ହବୁ ତ ଆମେ ବି ନିଜେ କେବେ ପ୍ରସ୍ତୁତ କରିବୁ।
ନିଶ୍ଚୟ ବନ୍ଧୁ ଯେମିତି କିି ପୋଲଉର ମାନେ ଯୋଉ ଯୋଉ ସାମଗ୍ରୀ ସାମଗ୍ରୀ ଦର ଯେମିତିକି ତେଲ, ଜିରା ଆପଣ ର ମାନେ ଯୋଉ ପସନ୍ଦ ସବୁଜ ପନିପରିବା ଯେମିତି କିି ଆଳୁ ହେଇଯାଉ, ଗାଜର ହେଇଯାଉ, ବିନ୍ସ ହେଇଯାଉ, ଯାହାବ ଆପଣ ମାନେ ପସନ୍ଦ କରୁଛନ୍ତି, ସବୁ କିଛି ପରିବାକୁ ରଖିକିରି ପ୍ରଥମେ ପ୍ରେସର କୁକର ବସେଇବେ ଚୁଲରେ ବସେଇଲା ପରେ ସେଥିରେ ଅଳ୍ପ ଟିକେ ତେଲ ଦେଇକରି ସବୁ ପ୍ରକାର ସବୁଜ ପନି ପରିବ ପ୍ରଥମେ ଆପଣ କଣ କରିବେ ତେଲ ଦେଲା ପରେ ଟିକେ ତେଲକୁ ଗରମ କରିକିରି ସେଥିରେ ପିଆଜ ଦେବେ। ପିଆଜ ଦେଲା ପରେ ଯଦି ଆପଣ ଯଦି କଞ୍ଚା ଲଙ୍କା ଖାଇବା ପସନ୍ଦ କରୁଛନ୍ତି ତାହେଲେ କଞ୍ଚା ଲଙ୍କା ଦେବେ, ଯଦି ପସନ୍ଦ ପସନ୍ଦ କରୁନାହାନ୍ତି ତାକୁ ଆପଣ ମାନେ ଛାଡି ବି ପାରିବେ। ମାନେ ତାକୁ କାଟିଦେବେ କଞ୍ଚା ଲଙ୍କା ଆପଣ ଦେବେନି। ତାପରେ ସବୁଜ ପନିପରିବାକୁ ସଫା ସୁତୁରାରେ ଧୁଆ ଧୁଇ କରିଲା ପରେ ସେଥିରେ ଟିକେ ପିଆଜ ରଙ୍ଗ ମନ୍ ନାଲି ହେଇ ଆସିଲା ପରେ ପରିବା ସବୁ ପକେଇ କିରି ଯେତିକି ଯାହାବି ଆପଣ ମସଲା ପସନ୍ଦ କରୁଛନ୍ତି ଯେମିତି ହେଇଗଲା ହଳଦୀ ଗୁଣ୍ଡ ଆମର ଜିରା ଗୁଣ୍ଡା ଆମର ଅ ୟେସ୍ ଲୁଣ ଲୁଣ ଟିକେ ଏ ସବୁ କିଛି ଦେଇକରି ସେଥିରେ ଗୋଳା ଗୋଳି କରି ଚାଉଳଡାକୁ ଆପଣ କଣ କରିଥିବେ ଟିକେ ଭିଯେଇକି ରଖିଥିବେ ପାଞ୍ଚ ମିନିଟ ପାଞ୍ଚ ମିନିଟ୍ ପୂର୍ବରୁ ସେ ଭିଜା ଭିଜେଇଥିବା ଚାଉଳକୁ ପକେଇକି ଘା କିରି ଆପଣ ଦିଟା ହୁଇସିଲ୍ କିମ୍ବା ଦିଟା କି ତିନିଟା ହୁଇସିଲ୍ ସ୍ଲୋରେ ମିନ୍ସ୍ ଯେମିତି କି ଚୁଲାକୁ ପୁରା ଟିକେ ସ୍ଲୋ କରିକି ସେଥିରେ ଆପଣ ବସେଇକିରି ହେଇଗଲା ପୋଲାଉ ତା ସହି ତା ସହିତ ଟିକେ ଦହି ଏବଂ ତା ସହିତ ଟିକେ ଆମର ଯେମିତି କଞ୍ଚା କଣ୍ଟିଆଳି ତା ସହିତ ଖାଇବେ ମାନେ ବୋହୁତ୍ ଭଲ ଲାଗିବ।
ଆଜ୍ଞା ନିଶ୍ଚିତ ଭାବରେ ସୁନ୍ଦର ପ୍ରଣାଳୀ ଟି ଆପଣ ବର୍ଣ୍ଣନା କଲେ। ମୁଁ ବି କେବେ ମୋର ହାଣ୍ଡିଶାଳ ରେ ଆପଣଙ୍କର ଏଇ ଯୋଉ ପ୍ର ପ୍ରଣାଳୀ ଟି ମୁଁ ପ୍ରସ୍ତୁତ କରିବି ଯଦି ସୁନ୍ଦର ହେଲା ତ ନିଶ୍ଚିତ ଭାବରେ ମୁଁ ଆପଣଙ୍କ ସହିତ ବର୍ଣ୍ଣନା କରିବି। କଣ କେମିତି ଖାଇବା ଟି ବହୁତ୍ ପ୍ରସ୍ତୁତ ହେଲା। ତ ଯେମିତି କିି ଆପଣ କହିଲେ ପଲଉ ଖାଇ ପଲଉ ଖାଇଲେ ତ କାଲି ଆପଣଙ୍କର କଣ କେମିତି ଯୋଜନା ରହୁଛି? କାଲି ଆପଣଙ୍କର ଦିନସାର ର ଯୋଜନା କଣ ରହୁଛି?
କାଲି ମୋର ଦିନସାରାର ଯୋଜନା ଏମିତି ହିଁ ସିଏ ଦୈନନ୍ଦିନ ଜୀବନରେ ଯେମିତି ଆମର ରହିଗଲା ବ୍ୟାୟାମ ଶକ୍ ସକାଳୁ ଉଠିକି ମୁହଁ ଧୋଇକରି ଭଗବାନଙ୍କୁ ପ୍ରାର୍ଥନା କରି ବ୍ୟାୟାମ ଟିକେ ସରିଲା ପରେ ପୁଣି ଅଛେ ଖାଇବା ଟିକେ ଯେମିତି କିି ସକାଳ ରହୁଛି ଆମର ଟିକେ ଖାଦ୍ୟ ଯଦି ସ କାଳ ଯେତେ ଟିକେ ଅଧିକ ଖାଇବେ ମେନ୍ସ ଦିନ ସାରା ଆପଣଙ୍କର ପୁରା ମାନେ ଦିନ ସାରା ବେଲେନ୍ସ ଯେମିତି ହେଇଯାଏ ସେଥିପାଇଁ ବୋଲେ ସକାଳୁ ବନେଇଲା ପରେ ପୁଣି ଆଉଥରେ ସେମ୍ ଯଦି ଆପଣଙ୍କ କଥା ମୋତେ ମନ ପଡେ ମୁଁ ନିଶ୍ଚୟ ଆପଣଙ୍କୁ କଲ୍ କରିବି। ଆଉ ଆପଣଙ୍କୁ ମାନେ ହଁ ଏପଟୁ ମୁଁ କ୍ଷମା ମାଗି ଦଉଛି କିନ୍ତୁ କାଲି ହେଇପାରେ ମୁଁ ଆପଣଙ୍କୁ ମାନେ କଲ୍ କରିପାରିବି ଆପଣ ବ୍ୟସ୍ତ ତ ବହୁଳ ଜୀବନରେ ଆପଣ ମତେ ଟିକେ ସମୟ ଦେବେ।
ଆଜ୍ଞା ନିଶ୍ଚିତ ଭାବରେ ବ୍ୟସ୍ତ ବହୁଳ ଜୀବନ ତ କାହିଁକି ନା ସବୁଦିନ ରହୁଛି ସବୁଦିନ ଆମକୁ କର୍ମ କ୍ଷେତ୍ରକୁୁ ଯିବାକୁ ପଡିବ। କର୍ମ ବି କରିବାକୁ ପଡିବ କାହିଁକି ନା କର୍ମ ବି ନା ଆମର ଅନ୍ୟ ଗତି ନାହିଁ କର୍ମ ହିଁ ଜୀବନ ତା ଭିତରେ ବି ଆମେ ଶ୍ କିଛି ସମୟ କାଢି ବନ୍ଧୁ ମାନଙ୍କ ସହିତ ପରିବାର ବର୍ଗଙ୍କ ସହିତ ଆମେ ସମୟ ବ୍ୟତୀତ କଲେ। ନିଜର ମନ, ନିଜର ସାହସ ସବୁ କିଛି ବନି ରହିବ। କାହିଁକିନା ଆମେ ତ ସବୁବେଳେ ତ କର୍ମ କରୁଛନ୍ତି ଆଗକୁ ବି କରିବା ଏବେ ବି କରୁଛନ୍ତି।
ଆଜ୍ଞା।
ଆଜ୍ଞା ତ ଯେମିତି କିି ଆଜି ସ୍ନାନ ପୂର୍ଣ୍ଣିମା ଥିଲା ଆପଣ କହିଲେ କି ଆପଣ ସ୍ନାନ ପୂର୍ଣ୍ଣିମା ରୁ ଉଠି ସକାଳୁ ପୂଜା, ପ୍ରାର୍ଥନା କରି ଆପଣ ଦିନ ସାରାର ବ୍ୟତୀତ କରୁଛନ୍ତି। ତ ଆପଣ ପୁରୀର କେବେ ସ୍ନାନ ପୂର୍ଣ୍ଣିମା ହଉ କି ସୁନ୍ ସୁନାବେଶ ହଉ କି ରଥଯାତ୍ରା ହଉ କେବେ ଯାଇଛନ୍ତି କେବେ ଦେଖିଛନ୍ତି?
ଆଜ୍ଞା ମୁଁ ଯେତେବେଳେ ମୋର ଛୋଟ ପିଲା ଦିନେ ଆଜିକୁ ପ୍ରାୟ ହେଇଯିବ ଛଅ ସାତ ବର୍ଷ ତଳେ ପୂର୍ବେ ମୁଁ ଯାଇଥିଲି। ଯେମିତି କିି ଭଗବାନ ମତେ ସେ ସୌଭାଗ୍ୟ ମିଳିଥିଲା ଦେଖିବାର ଏବେ ତ ଆଜିକାଲିର ଯୁଗରେ ବହୁତ ଜନବହୁଳ ଯେମିତି ଜାଣିବାରେ ଲାଗିଲେ ଏମିତି ଜଗନ୍ନାଥଙ୍କୁ ଏମିତି ରଥରେ ଟଣା ହେଇ ନିଆଯାଏ। ବହୁତ ମାନେ ସେ ଗହଳି ବହୁତ ଭିଡ ଏବେ ହେଇଯାଏ କିନ୍ତୁ ଆ ଆଗ କାଳରେ ଯେମିତି କିି ଛଅ ସାତ ବର୍ଷ ପୂର୍ବର କଥା ମୁଁ କହୁଛି। ସେତେବେଳେ ଏତେ ବି ମାନେ ଗହମ ଜ ଭିଡ ବହୁତ ଥିଲା। କିନ୍ତୁ ଆମେ ଯାଇକିନି ସେଠି ଜଗା ଦର୍ଶନ କରିପାରୁଥିଲେ, ଯେମିତିକି ସୁନାବେଶ ଦିନ। ଆଉ ଯେପରିକି ଦେବସ୍ନାନ ପୂର୍ଣ୍ଣିମା ଦିନ ଏବଂ ତ ଜଗନ୍ନାଥ ଯେମିତି ମାଉସୀ ମା ଘରଙ୍କୁ ଫେରିବେ। ବାଟରେ ତାଙ୍କେ ପୋଡ ପିଠା ରସଗୋଲା ସବୁ କିଛି ଧରିକି ଆସିଥିବେ ବାଇଶି ପାହାଚରେ ସେଠି ପଣ୍ଡା ମାନେ ଆମ ସମସ୍ତ ସ୍ତଙ୍କୁ ବଣ୍ଟନ କରିବେ ଭଗବାନଙ୍କର ସେଇ ବି ଆଶୀର୍ବାଦ ମତେ ମିଳିଛି ଯାହାକୁ କି ମୁଁ ଅ ରସଗୋଲା ବି ଖାଇଛି ସବୁ କିଛି ମାନେ ସେ ଅଲେ ଉଁ ମୁଁ ସେଇଟା ତ ଅଲରେଡି ମାନେ ଅନୁଭବକୁ ଅନୁଭବ କରିଦେଇଛି ସେଇଟା ସବୁ କିଛି ହେଇଯାଇଛି। ଏବେ ପୁଣି ଆଉଥରେ ଜଗାର ଡର ଡରି ଯେମିତି ଲାଗିଛି ତ ମତେ ଏଇ ସୁଯୋଗ ମିଳିଛି ଯେ ମୁଁ ପୁଣି ଥରେ ଯାଇକି ଯେମିତିକି ମୁଁ କହିବାକୁ ଆପଣଙ୍କୁ ଆଗରୁ ବି କହିଥିଲି। ସହରରେ ହଉଛି ଆମର ରଥଯାତ୍ରା କିନ୍ତୁ ରଥଯାତ୍ରାରେ କେଇ ଯାଇପାରିବେନି। କିନ୍ତୁ ମୁଁ ନିଶ୍ଚୟ ମାନେ ଉଁ ମୁଁ ରଖିଛି ଯେ ସୁନାବେଶର ହଉ କିମ୍ବା ଯେମିତି ଜଗନ୍ନାଥ ପଞ୍ଚମୀ ହଉ ପଞ୍ଚମି ଯେମିତି ପଞ୍ଚମୀରେ ଯେମିତି ରଥ ଯାଇ ମା ଲକ୍ଷ୍ମୀ ମା ଯାଇକି ଭାଙ୍ଗିବେ ସେଇ ଦିନ ହଉ କିମ୍ବା ବାହୁଡା ଦିନ ଯେମିତିକି ଭଗବାନ ଫେ ଜଗା ଯେମିତି ତାଙ୍କ ମାଉସୀ ମା ଘରଙ୍କୁ ଲକ୍ଷ୍ମୀ ମା ମନ୍ଦିରକୁ ପ୍ରବେଶ କରିବେ ଫେରିକି ଆସିବେ ସେଇଦିନ ମୁଁ ନିଶ୍ଚୟ ଯାଇକି ଜଗାରେ ଡୋରି ଯେମିତିକି ଉ ମାନେ ତାଙ୍କ ଦଉଡିକୁ ରଥକୁ ଟାଣିକି ଆସିବି।
ଆଜ୍ଞା ନିଶ୍ଚିତ ଭାବରେ ଆପଣଙ୍କର ଯୋଉ ଯୋଜନା ଟି ଶୁଣିଲି ବହୁତ ଖୁସି ଲାଗିଲା। ନିଶ୍ଚିତ ଭାବରେ ମୁଁ ଭଗାନ ଭଗବାନଙ୍କ ଠାରେ ପ୍ରାର୍ଥନା କରିବି ଆପଣ। ଯାଆନ୍ତୁ ଭଲରେ ଭଲରେ ଜାଗା ଦର୍ଶନ କରନ୍ତୁ ଏବଂ ଆସନ୍ତୁ ଆସି ଆପଣଙ୍କର ଯୋଉ ଅନୁଭବ ରହିଲା ଆମ ସହିତ ତ ବର୍ଣ୍ଣନା କରନ୍ତୁ ଆମେ ବି କିଛି ଜାଣିବାକୁ ମିଳିବ ତା ବ୍ୟତ ତା ବିଷୟରେ ତ ଯେମିତି କିି ଆପଣ ଜଗନ୍ନାଥ ବିଷୟରେ କହିଲେ ତ ସେମିତି ଜଗନ୍ନାଥଙ୍କର ଗୋଟେ ଅନ୍ଧରପଣାର ଗୋଟେ ରୀତିନୀତି ରହୁଛି ଆମ ଓଡିଆ ଧର୍ମରେ ତ ଅଧରପଣା ବିଷୟରେ ଆପଣ କିଛି ଜାଣିଛନ୍ତି ତା ବିଷୟରେ କିଛି କହିପାରିବେ
କ୍ଷମା ଚାହୁଁଛି ଆଜ୍ଞା ଅଧରପଣା ଯଉ ଆପଣ କହିଲେ ମୁଁ ତ ଶୁଣିଛି କିନ୍ତୁ ଏତେ କିଛି ମୁଁ ଜାଣିନି ଯଦି ଆପଣ ଯଦି ଜାଣିଛନ୍ତି ମତେ କହିବେ ମାନେ ମୁଁ ବହୁତ ଖୁସି ହେବି
କାହିଁକି ନା ମୁଁ ତ ବିଶେଷ କିଛି ଜାଣିନି ସେଥିପାଇଁ ମୁଁ ଆପଣଙ୍କୁ ପଚାରୁଥିଲି ତ ମୋ ଜ୍ଞାନରେ ଯେତିକି ଯାହା ଅଛି କାହିଁକିନା ଅଧର ପଣା ଯୋଉ ରହୁଛି କାହିଁକି ନା ଆମେ ତ ମଣିଷ ଅଛନ୍ତି ଆମେ ଯାଇପାରୁଛନ୍ତି ମନ୍ଦିର ଯାଇପାରୁଛନ୍ତି ଜଗା ଦର୍ଶନ କରିପାରୁଛନ୍ତି ତ ବାହାରେ ଯୋଉମାନେ ରହିଲେ ଯୋଉମାନେ ମଲା ପରେ ଯୋଉମାନେ ପ୍ରେତ ରହୁଛନ୍ତି ତାଙ୍କୁ ଭଗବାନଙ୍କର ତ ସିଏ ପାଇ ପାରୁନାହାନ୍ତି ତ ତାଙ୍କର ଯୋଉ ପ୍ରସାଦ ରହୁଛି ତ ଏଇ ଦିନ କଣ ହୁଏ ମୋର ଯେତିକି ଜ୍ଞାନରେ ଯୋଉଟା ଅଛି ମୁଁ ଆପଣଙ୍କୁ ବର୍ଣନା କରୁଛି ତ ଏଇ ଦିନ ଜଗନ୍ନାଥ ବାହାରେ ଥାଆନ୍ତି ତାଙ୍କର ଯୋଉ ଅଧର ପଣା ଯୋଉଟା ରୁହେ ସେଇଟା ଭଙ୍ଗାଯାଏ ଆପଣ ଜାଣିଥିବେ ରଥ ଉପରେ ହିଁ ଅଧର ପଣାର ଯୋଉ ମାଟି ହାଣ୍ଡି ଟା ରହୁଛି ତଳକୁ ପକାଯାଏ ଭଙ୍ଗାଯାଏ ତଳେ ପଡିଲା ପରେ ଯୋଉମାନେ ରହୁଛନ୍ତି ସେମାନେ ସେଟା ପ୍ରସାଦ ଭାବରେ ପାଆନ୍ତି ତ ସେମାନଙ୍କର ଯଦି କି କିଛି ମୋକ୍ଷ ଥିବ ତ ସେମାନେ ମୋକ୍ଷ ପାଆନ୍ତି ବୋଲି ମୁଁ ଯେତିକି ଶୁଣିଛି ତ ଆପଣ ଯଦି ଆପଣଙ୍କର ଘରେ କେହି ଜାଣିଥିବେ ୟା ବିଷୟରେ ତ କେବେ ଜାଣିଲେ ମତେ ଇଆ ବିଷୟରେ ଟିକେ ବର୍ଣ୍ଣନା କଲେ ମୁଁ ବି ଖୁସି ହେବି ଆପଣ ଯାଆନ୍ତୁ ଏଥର ଯାଇକି ଏ ବିଷୟରେ କିଛି ଆପଣ ଘରେ ପଚାରନ୍ତୁ ପଚାରିଲେ ମୋ ସହିତ ଆପଣଙ୍କର ଅନୁଭବ ସେୟାର କରନ୍ତୁ।
ନିଶ୍ଚୟ ନିଶ୍ଚୟ ଆଜ୍ଞା ଯେମିତି କଧୁରପଣ ବିଷୟରେ ଆପଣ ମତେ କହିଲେ ମୁଁ ଶୁଣିଥିଲି କିନ୍ତୁ ଏ ବିଷୟରେ ବିଷୟରେ ମୁଁ ଜାଣିନି ନିଶ୍ଚୟ ମୁଁ ମୋ ମାଙ୍କ ସହିତ ଏ ବିଷୟରେ କଥାବର୍ତ୍ତନା ହେଇକରି ଆପଣଙ୍କ ନିଶ୍ଚୟ ମୋର ଅନୁଭୂତି ଆପଣଙ୍କୁ ମୁଁ ସେୟାର୍ କରିବି
ଆଜ୍ଞା
ତ ଆପଣ ଯେହେତୁ ପୁରୀ ଯାଉଛନ୍ତି ନିଶ୍ଚିତ ଭାବରେ ଆମ ପାଇଁ ବି ଜଗାଙ୍କର ଆଶୀର୍ବାଦ ଆଉ ପ୍ରସାଦ ନେଇକି ଆସିବେ ବୋଲି ମୁଁ ଭାବୁଛି ଆଶା କରୁଛି
ନିଶ୍ଚୟ ଆଜ୍ଞା ମୁଁ ଯାଉଛି ମୁ ଯାଉଛି ମାନେ ମୁଁ ଯେମିତି ବି ଭଗବାନଙ୍କର ପ୍ରସାଦ ମହାପ୍ରସାଦ ଧରିକି ଆସିବି। ଯାହା ତ କି ମୁଁ କହିବା ପାଇଁ ଚାହୁଁଛି ଆମର ସେଠି ଅ ରୁହେ ମହାପ୍ରସାଦଙ୍କୁ ହଉଛି ପୁରୀ ଗଜା ପୁରୀ ଗଜା ଯେମିତିକି ମୁଁ ନିଶ୍ଚୟ ହିଁ ଧରିକି ଆସିବି କାରଣ ପ୍ରସାଦ ବାଣ୍ଟି ନ ଖାଇଲେ ହିଁ ସବୁବେଳେ ଭଲ ତ ମୁଁ ନିଶ୍ଚୟ ଧରିକି ଆସିବି
ଆଜ୍ଞା ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କର ଅନୁଭବ ସବୁ କିଛି ଶୁଣିକି
ସେ ମତେ ବି ବହୁତ ଖୁସି ଲାଗିଲା କି ଆପଣ ମତେ ମନ ପକେଇକି ଆପଣ ଆଜି ମ ମତେ ଗୋଟେ କଲଟି କରିଛନ୍ତି ଏବଂ ଆପଣଙ୍କର ଦୈନନ୍ଦିନ ଜୀବନରେ ଆଜି କେମିତି କଟିଲା ସେଇଟା ବି ଆପଣ ମତେ ପରିପ୍ରକାଶ କରିଛନ୍ତି ମୋ ସା ମୋ ସାମ୍ନାରେ ତ ବହୁତ ଖୁସି ଲାଗିଲା ମତେ ଶୁଣିକିରି।
ଆଜ୍ଞା ମତେ ବି ବହୁତ ଖୁସି ଲାଗଲା ଖୁସି ଲାଗିଲା। ଯାହା ହଉ ଆପଣଙ୍କର ଦୈନନ୍ଦିନ ଜୀବନ ବି ଭଲ ଚାଲିଛି ଆମର ବି ଚାଲିଛି। ଜଗନ୍ନାଥଙ୍କ କୃପାରୁ ବହୁତ ଭଲ ଚାଲିଛି। ତାହେଲେ ଆମେ ଆପଣତ ନିଶ୍ଚୟ ପଲଉ ଆପଣଙ୍କର ପ୍ରସ୍ତୁତ ହେଇସାରି ଥିବ ବୋଧେ ହାଣ୍ଡି ଶାଳରେ।
ଆଜ୍ଞା ଆଜ୍ଞା।
ଆଜ୍ଞା ତାହେଲେ ଆପଣ ବି ଆପଣଙ୍କର ରାତ୍ରି ଭୋଜନ ଶେଷ କରିକି ଆପଣ ରେ ବିଶ୍ରାମ ନିଅନ୍ତୁ। ମୁଁ ବି ମୋର ରାତ୍ରି ଭୋଜନ ତ ହେଇନାହିଁ ରାତ୍ରି ଭୋଜନ କିଛି କରି ମୁଁ ବି ବିଶ୍ରାମ ନେଉଛି।
ଆଜ୍ଞା ନିଶ୍ଚୟ ଯାଆନ୍ତୁ ଆପଣ ଯାଇ ସୟନ। କକ୍ଷରେ ଯାଇକି ଆପଣ ଶୟନ କରନ୍ତୁ ପୁଣି ଥରେ ନିଶ୍ଚୟ। ଆପଣ ମତେ ମନେ ପକାନ୍ତୁ ଏବଂ ଏମିତି ହିଁ ମୋ ମୋ ବିଷମୋ ସହିତ ଟିକେ। ଯେତିକି କିଛି କଥାବାର୍ତ୍ତା ଯଦି ଆପଣ ଯେତିକି ଯଦି ସେୟାର କରିବେ ମତେ ବହୁତ ଖୁସି ଲାଗୁଛି।
ଆଜ୍ଞା ନିଶ୍ଚିତ ଭାବରେ ତାହେଲେ ବନ୍ଧୁ ଆମେ ରହୁଛୁ ଶୁଭରାତ୍ରି।
ଶୁଭ ରାତ୍ରି ବନ୍ଧୁ। ଜୟ ଜଗନ୍ନାଥ।